କ
ହେଇ ଖାଇଲି ଏବେ ବସିଛି ଆଉ।
ଖାଇଲୁ ଏବେ ଚାରିଟା ବାଜିଲାଣି ଟି ତୁ ଏବେ କଣ ଖାଉଛୁ?
ମାନେ ଚଢୁଛୁ ଆସିଲା ବେଳକୁ ଦିଟା ହେଇଗଲା ମାନେ ଦିଟା କହୁଛି ତିନିଟା ସାଢେ ତିନିଟା ପାଖାପାଖି ହେଇଗଲା।
ଏତେ ସମୟ କଣ କରଥିଲୁ ଜର୍ସିରୁ।
ହୁଁ ଅଛି କଣ କହିଲୁ ଜୁଲାଇ ମାସର ଫାଷ୍ଟ ସଣ୍ଡେ ନା? ଆଜି ପ୍ରଭୁଙ୍କର ମାନେ ଆମର ପାପ ଆମେ ନିଜେ ନିଜେ ଯୋଉ ଯୋଉ ପାପ କରୁଥିବା ମାନେ ସେଇଟା ପାପ ପାଇଁ ପ୍ରାର୍ଥ ନା କରିକି ଆଉ ପାପ ସ୍ଵେକାର କରିବା।
ଆ ହୋ ଏମିତି।
ହଁ ମାନେ କଣ କହିଲୁ ଯୋଉ ବ୍ରେଡ ଅଛି ବ୍ରେଡ ସେ ବ୍ରେଡ ଟିକେ ଦେବେ। ତାପରେ ଏ ଯୋଉ ଅଙ୍ଗୁର କଳା ଅଙ୍ଗୁର ର ଜୁସ୍ ଟିକେ ପିଏଇବେ ସେଇଟା ମାନେ କଣ କହିଲୁ ପବିତ୍ର ଶରୀର ବୋଲି ରୁଟି କୁ ମନାଯାଏ। ପବିତ୍ର ମାନେ ଯୀଶୁଙ୍କ ରକ୍ତ ବୋଲି ସେ ଜୁସ୍ ମନାଯାଏ ହେଲା। ମାନେ ସେଇ ଟା ପି ତମ ବାପ ସ୍ଵୀକାର କରିକି ସେଇଟା ପିଇଲେ ସେଇଟା ଖାଇଲେ ତମ ପାପ ସବୁ ମାନେ ପଳେଇବ ଆଉ କିଛି ରହିବନି ସେମିତି ମନାଯାଏ ଆଜି ସେଇଥିପାଇଁ ଲେଟ୍ ହେଲା।
ଓହୋ ମାନେ କି ମାନେ କଣ ଗୋଟାଏ ବ୍ରେଡ ଖାଇବା ଗୋଟାଏ ଯଉ ଅଙ୍ଗୁର
ନା ନା ବ୍ରେଡ ଗୋଟାଏ ନାହିଁ ସେ ମାନେ ସେ ଫାଦର ଦେବେ ଟିକେ ଟିକେ ସମସ୍ତଙ୍କୁ ଟିକେ ଟିକେ ଟିକେ ଟିକେ ଦେବେ। ଛୋଟ ଛୋଟ ଖଣ୍ଡ।
ଓହୋ ଆମର ଯେମିତି ଏଇ ଉଖୁଡା ଅଙ୍ଗୁର ଆପଲ ଯେମିତି ଭୋଗ ତମର ସେମିତି ସେଇଟା ଆଉ।
ହଁ ସେଇଟା ମାସକୁ ଥରେ ସଣ୍ଡେ ଫାଷ୍ଟ ସଣ୍ଡେ ହିଁ ଦେବେ ଆମର ଭୋଗ କିଛି ନାହିଁ।
ଓହୋ। ଆମର ଏମିତି ପୋକଟା ତମେ ଏମତି ଆଉ ଆଚ୍ଛା। ଆଚ୍ଛା କଣ କହିଲୁ?
ହୁଁ।
ଆ ର ମୁଁ କଣ ଗୋଟେ କହୁଥିଲି ଭୁଲିଗଲି। ତମର ଯେହେତୁ ତମ ଯୋଉ ଛାତ ଉପରୁ ଫୁଲ ଗଛ ଲଗେଇଛ ଯୋଉ କ୍ଲାଉଡ ଯୋଉ କୁହନ୍ତିନି ଯୋଉ ଗୋଟେ କଣ କ୍ଲାଉଡ। ଗାର୍ଡେନ୍ କରି ନ?
ସେ
ନାଇଁ ମୁଁ ଭାବୁଛି। କରିବ ବୋଲି ତମର ଥିବ ବୋଲି କେମିତିି ମତେ ଟିକେ ଫଟୋ ଉଠେଇ ଦେଇଥାନ୍ତୁ ମୁଁ କରିଥାନ୍ତି ସେମିତି। ସେ ତୁ ତ କରିନୁ ଆଉ।
ହୁଁ ହୁଁ। ମୁଁ ଆଉ ତୁ କଣ କରୁଛୁ?
ମୁଁ ଖାଇଥିଲି ଶୋଇଥିଲି ଆଉ ଏଠି।
କଣ ଖାଇଥିଲୁ?
କଣ ଖାଇଥିଲୁ ଭାତ? ଡାଲି ଆଉ କଖାର ଫୁଲ ପିଠଉ। କୁନ୍ଦୁୁରୀ ଭଜା, ଆଚର।
ଭାଇ କଖାର ଫୁଲ ଫିଟା ମତେ ବହୁତ ପସନ୍ଦ।
ମୁଁ ସେଇଟା ମୁଁ ମୁଁ ଆଜି ନିଜେ କରୁଥିଲି ସେଇଟା।
ଚାଉଳ ବିରି ମାନେ ଚାଉଳ ଚୁନା ପକେଇକି ନା।
ହଁ ହଁ।
ହୁଁ ହୁଁ ହୁଁ।
ତୁ ତମର କେମତି କର?
ଆମର ସେ ଆମର କ କହ ଜାଣିନି ଆମ ତଭ ଘରେ କେବେ ବି ରୋଷେଇ ହୁଏନି ସେଇଟା। ସେ ଫୁଲ ହେଲେ ବି ବେସନରେ ଆମେ ସେଟା ମାନେ ଭର୍ତ୍ତି କରିକି ମାନେ ବେସ ନରେ ସେ ଫୁଲ ପକେଇକି ଇଏ କରିଦୋଉ।
ଓହୋ।
ଛାଣି ଦୋଉ କି ତେଲରେ ଭାଜି ଦୋଉ।
ଅହଁ ଆ ତମ ଘର ଶିଖରଚଣ୍ଡୀ କୋଉଠି କହିଲୁ।
ଆମ ଘର ହୋଉଚି ଶିଖରଚଣ୍ଡୀ ହେ ବସ୍ ଷ୍ଟପ ରେ ଓହ୍ଲେଇବୁ ତାପରେ ମନ୍ଦିର ଅଛି ସେ ମନ୍ଦିର ତାପରେ ଯାତ୍ରା ପଡିଆ ଅଛି ସେ ଯାତ୍ରା ପଡିଆ ଦେ ଖାଯିବ ସେଇ ପଟୁରୁୁ ଆସିକି ସ୍କୁଲ ଶିଖରଚଣ୍ଡୀରେ ଯୋଉଟା ଅଛି ସେ ଫ୍ରଣ୍ଟ ସେଇ ସ୍କୁଲ ଫ୍ରନ୍ ଅ ମାନେ ଘର ଛାଡିକି ତା ପଛ ପଟ୍ ସାହିରେ ଆମ ଘର।
ହୁଁ।
ଆ ଯୋଉ କଁ କହିଲୁ ତମ ଘରଠୁ ନନ୍ଦନକାନନ କେତେ ବାଟା।
ପଞ୍ଚ କିିଲୋମିଟର।
ପାଞ୍ଚେ ନାଁ। ଅହଁ ହଁ ଆମ ଘ ଆମର ଏପଟୁ ଆଠେ କିଲୋମିଟର ଆମ ଘର ପାଖୁରୁ।
ହୁଁ ଓହୋ ହୋ। ହୁଁ ତମର ଦେଖେ ତୁ ଯଦି କି ମାର୍କେଟ ବିଲଡିଙ୍ଗି ଯାଉ ମ ମାନେ କୁଆଡେ ବି ଛିବୁ ତମେ କଣ ଏଇ ପ ମାନେ କଲେଜ ପଟରୁ ଆସିକି ମେନ ରୋଟ୍ ରେ ମିଶନା ସେଇପଟେ ଘର ବାଟେ ରାସ୍ତା ଅଛି।
ସେଆଡେ ହାଇଟେକ୍ ପଟେ ଗୋଟା ରାସ୍ତା ଅଛି ସେଇପଟେ ଯାଉ।
ଅହଁ ତମ ଗାଁନା କଁ କହିଲୁ।
ଆମ ଗାଁ ନା ବରିମୁଣ୍ଡ। ବରି ମୁଣ୍ଡ ବରି ମୁଣ୍ଡ।
ବରିମୁଣ୍ଡ ମୁଁ ବରମୁଣ୍ଡା ଭାବିଲି।
ବରମୁଣ୍ଡା ବସ୍ ଷ୍ଟାଣ୍ଡ ବରିମୁଣ୍ଡାଟା ଗାଁ।
ଆଉ ସ୍ ପ୍ରାୟ ଲୋକୋ ଏଇଥିରେ କନଫ୍ୟୁଜ୍ ହେଇଯାନ୍ତି କି ମାନେ କଁ ବରମୁଣ୍ଡା କୋଉଟା ବରିମୁଣ୍ଡ କୋଉଟା।
ହୁଁ ହୁଁ ହୁଁ।
ଏନ୍ତି କନଫ୍ୟୁଜ୍ ହେଇଯାଆନ୍ତି।
ବର୍ଷା ହୋଉନି ଆଜି ଭଲ ଲାଗୁଛି।
ଆଜି ସଖାଳ ବା କାଚଦେଲା ପୁରା ଜୋର୍ ପୁରା ଦୂର୍ ଦୂର୍ ଦୂର୍ ଦୂର୍ ଦୂର୍ ଯୋଉରା ମାନେ ବ
ହୁଁ। ଆଜି ଆଜି ଚର୍ଚ୍ଚରେ ବା କିଏ କଁ ହେଲା କହିଲ ଫାଦର କୋହୁଚନ୍ତି ଖରା ରା ହେଲେ ଲୋକୋମାନେ ଖରାକୁ ଗାଳି କରିବେ ବର୍ଷା ହେଲେ ବର୍ଷାକୁ ଗାଳି କରିବେ। ତାପରେ ଏମ୍ ସି
ଶୀତକୁ ଗାଳି କରିବେ ଆଉ ସବୁ ଆମ ଦେହ ପାଇଁ ଭଲ ନା ଲୋ କୋ ମାନେ ବି ଚେଞ୍ଚ୍ ହବା କଥା।
ଆଉ ସେଟା ତା ଠିକ କହିଲେ।
ହୁଁ।
ଆଉ ଯାହା ମାନେ ଅଧିକ ଗରମ ହେଲା ଆଳୁକୁ କି ଗରମ ହୋଉଚି। ଅଧିକ ବର୍ଷା ହେଲେ ଶୀତହେ କି ଜାଡ ଶୀତ ହୋଉ ଚୀ।
ଇଏ ଏମିତି କଥା ଏବେ।
ସତରେ ମଣିଷ ଆମ ମାନଙ୍କ ବୋହୁତ ରଙ୍ଗ ନା ଟିକେ।
ରଙ୍ଗନ କଣ କହିଲୁ ମଣିଷ ମାନେ ତା ସ୍ଵାର୍ଥ ଦେଖେ ସବୁବେଳେ ପ୍ରଥମ ତା ସ୍ଵାର୍ଥ ଦେଖେ।
ହଁ ହଁ ସେଇଥିପାଇଁ ସିଏ ସେ ବର୍ଷା ଟା ହେଲେ ମାନେ ମାନେ ପ ପ୍ରକୃତି କି ଫାଇଦା ଅଛି ଆମର ବି ଫାଇଦା ଅଛି ପ୍ରକୃତି ଏ ତାହାଲେ ଆମର ଫାଇଦା ହବ। ହ୍ୟାଲୋ ହେଲା ପ୍ର
ହଁ ବା ହଁ କୋହୁନୁ
ଏବେ ଆମ ଗାଁରୁ ସବୁ ଚାଷ ବାସ ସବୁ ଚାଲିଚି ଧାନ ଚାଷ।
ରାନୀ ପେଟ ହଁ କଣ କହୁଚୁ?
ଆମ ଗାଁ ରେ ଏବେ ଧାନ ଚାଷ ସବୁ
ପାଟି ଓ ହୋ ହୋ
ଆଉ ତମ ତ ସେପଟେ ବୋଧେ ଚାଷବାସ ନଥିବ କାର ଟାଉନ ଏରିଆ ଟା।
ହ୍ୟାଲୋ।
ତତେ ସେ ଚାଷ ଫାସ କରିବା ଆସୁଚି।
ଚାଷ ପାସ ନ ମୁଁ ପରିବା ଗଛ ସବୁ ଲଗାଏ। ପନିପରିବା ଗଛ ଫୁଲ ଗଛ ସବୁ ଲଗାଏ ମୁଁ।
ଉ।
ସିଏ କେବେ ଯୋଉ ପୂଜା ଫଳ ମୁଳ ଯୋଉ ବସି ଯୋଉ କଣ କହିଲୁ କଣ ତାର ଲିଚୁ ମଞ୍ଜି ସେପଟା ମଞ୍ଜି ଆଉ ସପୁରୀର ଯୋଉ ତା ଅଗଟା ବୁଦାବଳିଆ ସେଇରା ସବୁ ଗଛ ହେଲାଣି ସେଇରା ସବୁ।
ହୁଁ ହୁଁ।
ନା ଆଉ ତା ପୁ ଚୋପ ଗୁରା ବି କଁ କହିଲୁ ଆମ ଯୋଉ ପୁରୁଣା ଯୋଉ ପୁରୁଣା ଗଛଗୁରା ଯୋଉ ପୋତା ହେଇଥିଲା ତା ମୂଳରୁ ବିି ଦିଲ୍ ସେ ଗୋଟେ ଖତ ହେଇଯିବ।
ହଁ ତମର ଗୋଟେ ଯୌଥ ପରିବାର ନା।
ଉଣେଇଶି ଜନଟି।
ହୁଁ ହୁଁ। ସେ ଯୋଉ ଆମ କଲେଜରେ ତମ ଯୋଉ ବଡ ଦିଦି ପଡୁଥିଲେ ସେ ବି ତମ ଘରେ ରୁହନ୍ତି?
ନା ସିଏ ଆମ ପିଇସି ହିସାବ ରେ ବା ଆମର ସାଇର।
ସେ ଆମ ଘର ଅନୁ
ହୁଁ।
ଆମ ଘରର ଅଲଗା ମେମ୍ବର ସବୁ ଉ
ଉଣେଇଶି ଜଣ ହେଲା ବେଳକୁ ବୋହୁତ କ୍ଵାଣ୍ଟିଟି ଖାଦ୍ୟ ହୋଉଥିବ। ହଁ ପୁଣି ଆସ ଜଣେ ରୋଷେଇ କଲେ ବିଜାର ହେଇଯିବ ଡେଲି
ସମସ୍ତେ କରୁଛନ୍ତି ପା ଜଣେ କାଇ ପୁଅ ହୋଉ ସେ ଝିଅ ହୋଉ।
ମା ମିଶିକି। କଣ ହଁ।
ତୁ କୋଉଠି ବଇଚୁ ଏତେ ମାନେ କଣ କହିଲୁ ପା ଶୁଭୁଛି।
ଏବେ ସାଇଲେଣ୍ଟ ହେଇଗଲା କ କ କ କ
ଆହ ମାନେ କଁ କହିଲୁ ତୁ କମ୍ପିଟେଟିବ୍ ଏକ୍ଜାମ୍ ପାଇଁ ମାନେ ଇଏ ହଉଚୁ? ରେଡି ହଉଚୁ? ମାନେ କଁ କହିଲୁ ପ୍ରାକ୍ଟିସ୍ କରୁଚୁ?
ନା ନା ନା ନା ସେ ସବୁ କିଛି ଉପରେ ବି ପେ-ମାନେ ପ୍ରିପାର ହଉନି। ମୁଁ ଖାଲି କେମିତି ପ୍ଲସ୍ ଥ୍ରୀ ମାନେ କମ୍ପ୍ଲିଟ୍ କରିବି? ଭଲ ମାର୍କ ରଖିକି।
ତା ପରେ?
ତାପରେ ଟିଚିଂ ଲାଇନ୍ ରେ ଗଲେ ଯିବି, ଯଦି ମାନେ ମୋର ନାଇଁ ମୋ ଫିସ୍ ମୁଁ ପେ କରୁଚି ନା କଲେଜରେ। ତ ମୁଁ ପେ କରିପାରିଲେ ହିଁ ମୁଁ ପଢିବି। ନହଲେ ମୁ ମୋର ସିଲେଇ ଷ୍ଟାର୍ଟ କରିବି।
ତାହାଲେ ଏମିତିଆ କଥା ତାହେଲେ ନାଇ। କମ୍ପିଟେଟିଭ୍ ଟା ଏକ୍ଜାମ ଟା ବି ଦେଇେଦେଇଥା, କାରଣ ଯଦି ବାଜିଯିବ ବାଜି ଯିବ ଯଦି।
ହୁଁ। ମୁଁ କହୁଚି କାମ ମାନେ ତମେ କହୁଥିଲ ନା? ଆ କାମ କରିବୁ? ହୁଁ।
କଣ କହିଲୁ?
ହୁଁ।
ଆଉ ଏବେ କଣ ଖାଇ ର୍ବାେ
ମୁଁ ଖାଇଥିଲି କଣ କହିଲୁ, କାଙ୍କଡ ଭଜା, ଭାତ ତ ଡାଲି, ଶୁଖୁଆ ତାପରେ ଅ ତାପରେ କଣ କହିଲ ଖାଇଦେଲା ପରେ, ପଣସ ବଡ ପଣସ କଟା ହେଲା। ଶଇ ଥିରୁ ଦିଟା ଖାଇଥିଲି।
ବଡ ପଣସ ମାନେ ପାଚିଲା ପଣସ?
ହୁଁ।
ଆ ତା ମଞ୍ଜିୁରା କଣ କର?
ପଞ୍ଜି କୁଡା ଶୁଖା କଣ କହିଲ ସେଇଟା ଖରାରେ ଶୁଖେଇବୁ, ତାର ଛୋପା ଆସ ଭଲ ଦି ଦିନ କି ତିନି ଦିନ, ଶୁଖେଇଦେଲେ। ତାପରେ ସେଇ ମଞ୍ଜି କୁ ଛୁଆମାନୋ କାଟିକି ମା ମାନେ ତରକାରୀରେ ମାନେ ଘାଣ୍ଟ ତରକାରୀରେ ପକେଇଲେ ହବ। ଭାଜିକି ଖାଇଲେ ବି ହବ। ସିଧା ବସ୍।
ଛୁଇଁ ତରକାରୀ ପକଉ। ଆଉ ପୋଡିକି ଚଟଣି କରିକି ଖାଉ।
ତମେ?
ହଁ।
ସେଟା ପୋଡିକି ଚ-କୁ ମାନେ ଚଟଣି କଲେ ଭଲ ଲାଗେ?
ବଢିଆ ଲାଗେ ଆମରୋ କ-କଣ କହିଲୁ, ସବୁ ପରିବାର ଚଟଣି ହୁଏ ଆମର।
ଓହୋ। ହଁ ମୋ ଜେଜେମା କୋଉ ପତ୍ର ଦେଖିଲେ ସେ ପତ୍ରରେ ଚଟଣି କରନ୍ତି।
ଓହୋ ଆମର ସେ ଚ ମାନେ ଚଟୁଣୀ ହବ ଭେଣ୍ଡି ଚଟଣୀ। କଣ?
ପାଟି କରୁଛନ୍ତି ସେବେଠୁ।
ଭେଣ୍ଡି ଚଟଣି। ଭେଣ୍ଡି, ଆଳୁ, ଆ ବାଦାମ କାଜୁ ବାଦାମ ଆଉ ଯେ ଇଏ, କଣ ଚିନା ବାଦାମ।
ସରିଲା ଦଶ ମିନିଟ୍ ସରିଲା କାଟୁ କାଟୁଛି ଆଉ ଗୋଟେ କଲରେ କଥା ହବୁ ସେଇଟା ମତେ କହିବୁ।
ହଁ ହଁ। ର